ହଁ, ଭାଇ ସବୁ ଭଲ, ଆଉ କଣ, କରୁଛୁ?
ଭାଇ, ଗାଁ ରେ ତ ଅଛି, ଆଉ ଭାଇ ଖରା ମରା ହଉଛି, ଘରୁ ବାହାରି ହେଲନି ୲ ଏ ଡବାଇ ଜଣ ହଉଛି ଆଉ
ହଁ, ଆମର ଏପଟା ଖରା, ହଉଛି ୲ ଯେ ଟିକେ, ଟିକେ ଆଉ ବାଗ ଲାଗୁନି, ଘର ବାହାରେ ମୁଁ ବି ବସିଛି ୲ ଆଉ କଣ, କରିବୁ? ଗରମ, ଟା ଏମିତି, ହଉଛି ୲ କୁଆଡୁ, ତ ବୁଲି, ହଉନି ୲ ଇଏ ବର୍ଷା, ବର୍ଷା ଯାହା ହେଇଥିଲା ୲ଏ ରଜରେ, ଟିକେ ଥଣ୍ଡା, ଲା ଦିନେ ଦି, ଦିନି ପାଇଁ ଆଉ ବର୍ଷା, ତ ନାହିଁ ଟୋଟାଲି ଫୁଣି, ଗରମ ଏମିତି ଲାଗିଲାଣି ୲ ଆଉ କଣ କରିବା?
ଆମର ତ ଏ ଯା ହବ ଆଉ ଆମ କଣ ରଖିବିରି ନା କଣ ଭ ବଢଆ
ଗରମ, ଟା ହବା କଥା, ସିଏ ହବ, ତା କ, ଆମେ କଣ, କରିପାରି ବା, କି?
ଏଇଭଳିଆ, ତ ମେଘ ହଉଛି ବେଳେବେେଳେ, ଗରମ ହଉଛି ବେଳେବେଳେ, ଆଉ
ହଁ, ବା ୲
ଏ, ମେଘୋ ଟା ହେଲେ, ଭଲ ଲାଗୁଛି ଟିକେ ୲ ଆ, ଭାଇ ଗରମ, ଟା ହେନେ ବି ବେଳେ, ବେଳେ ଭଲ ଲାଗୁଛି ୲ ଏଇଭଳିଆ ଚାଲିଛି ୲ ନା ଭାଇ, ମେଘ ଟୋଟାଲି, ନା ଗରମ ଟ ଏମିତି ହେଲେ କଣ, ହବ କି?
ନା ୲ ସେମତି, ବର୍ଷା ହବ, ଖରା ହବ ଚାଲିବ ଆଉ
ସବୁ ଆଡୁ, ଟିକେ ହବା ଦରକାର, ଆଉ ୲
ହ, ବା ୲ ଆଉ ତମ, ଗାଁ ଖବର କଣ?
କହିଲ, ଏଇ
ତମା ଖବର ସବୁ, ଭଲ ନା?
ହଁ, ଭାଇ ସେଇଭଳିଆ, ଚାଲିଛି ୲ଆମ ଗାଁ ଖବର, ଆଉ ୲ ଖବର, କଣ? ତାର ତ ସେଇଭଳିଆ, ଆଉ ଇଆଡ଼େ ଟିକେ, ବୁଲାବୁଲି କରୁଥିଲୁ ୲ ଆଉ ରଜ ତ ସରିଲା ୲ ଆଉ ବୁଲାବୁଲି, ହଉନି ଆଉ ୲
ଓହୋ, ଆଉ ସରିଲା ୲ଆଜି ଦିନଟା ଯାହା, ହ ବୁଲାବୁଲି କରିବ, ଆଉ ନା
ଭାଇ, ସେଇଭଳିଆ ଚାଲିଛି, ଆଉ ୲
ଆଉ, ଫାଷ୍ଟ ରଜ ଦିନ, ଆମ ଏ ସବୁ, ଭଲ ୲ ଆଉ ରଜଟା କଣ କେମିତି ଗଲା ଫାଷ୍ଟଜ ଟା
ଆସଧର ଭାଇଛି ଗାଁ ପାଖରେ ଏମିତି ଟିକେ ବୁଲାବୁଲି କରନୁ ଆଉ ପଚି ଗୋଟେ ହଉଛନ୍ତି ହ କମାଡ କେ କଣ ରଜ ହେଲା
ଆମ ରଜ ହେଲା କଣ ଭଲ ହେଇଥିଲା ଆମେ ତ ଫାଷ୍ଟ ଦିନ ବୁଲିବାକୁ ପଳେଇଥିନୁ ଗୋଟେ ଜାଗାକୁ ଆଉ ସେଠୁ ତାପରେ ଆସ ଆସିନୁ ଯାଇଛୁ ସେଦିନ ବୁଲିବାକୁ ଆସିଲୁ ଏଇ ଆମର ପାଞ୍ଚଟା ଭିତରେ ପଳେଇ ଆସିିନୁ ତାପରେ ଘରେ ଆସିକି ପହଞ୍ଚିଚୁ ତ ଏ ଯୋଉ ବର୍ଷା ହେଲା ଆଉ ସୁଆଡେ ଘରୁ ବାହାରି ହେଲାନି ବିଜୁଳି ଘଡଘଡି ମାରିକି ବର୍ଷା ପୁରା ଜୋର ହେଇଛି ଆଉ ଘରୁ ବାହାରି ହେଲାନି ଯାହା ଏଇ ବୁଲିକି ଆସିକି ଏ ଘରେ ରହିଲୁ ଆଉ କୁଆଡେ ଯାଇତ ପାରିଲୁନି ଆଉ କଣ କରିବା ଆଉ ଏମିତି ସବୁ ଖାଇକି ସବୁ ଯାଇ ଦିନ ଦିନ ସବୁ ରବିବାର ଥିଲା ନା ଆମର ରବିବାର ଥିଲା ସବୁ ଆଇ ସେଇଦଥିଲାା ଘରେ। ଘରୁ ପୁରା ଖାଇକି। ଚିକେନ୍ ଫିକେନ୍ ଯାଇଛି ସେଦିନ ମ ହଟନ ଘଟନ ହେଇଛି ଘରେ ଖାଇ ଯାଇଛ ଆଉ ଫେରିଲୁ ପାଞ୍ଚଟା ବେଳକୁ ଆଉ କଣ କହିବୁ ଏଇ ଯୋଉ ପାଗକୁ ବୁଲିି ପଳ ଯୋଉ ଖରାରେରେ ମୁଣ୍ଡ ଫୁଣ୍ଡ ବିନ୍ଧିଲାଣି ଆଉ ଆଉ ଘରୁ ତ ବାହାରି ହେଲାନି ସେଇଠି ଘରେ ସବୁ ଯାହା ବସିକି ଖାଇକି ପୁଣିଥରେ ଶୋଇଲୁ ଆଉ କଣ କରିବୁ ଆଉ। ଘରୁ ବାହାରି ହେଲାନେଇ କି କୁଆଡେ ଯାଇ ହେଲାନି ଏମିତି ବର୍ଷା ହେଲା ଯେ। ରଜ ଟା ଗଲା ବୋଧେ ବର୍ଷ ଆଉ। ଜୋର। ତ ବର୍ଷା ନାଦିଛି ନାଦିଛି ନାଦିଛି ଆଉ ତାପରେ ଯୋଉ ହଁ।
ତାପରେ ଆସ୍ତେ ଆସ୍ତେ ସରିଲା ମେଘ ଟା ଟିକେ ଟିକେ ଆଉ।
ହଁ ତାପରେ ସେଇ ଦିନଟା ଯାହା ବର୍ଷାଟା ହେଇଗଲା ଏଇ ଯଉ ସେକେଣ୍ଡ ରଜ ଆଉ ଥାର୍ଡ ରଜ ଏଇ ଦିଇ ଦିନ ଟା ପୁରା ବଢିଆ ଲାଗିଲା ପୁରା ବୁଲିବାକୁ ବଢିଆ ଲାଗିଲା ପୁଣି ସେକେଣ୍ଡ ରଜ ଦିନ ଆମେ ପଳେଇଥିଲୁ ବୁଲିବାକୁ ଆମର। ଏପଟେ ଆମ ଟାଉନ ଆଡେ ପଳେଇ। ବୁଲିକି ସେଠୁ ସବୁ ଫଟୋ ଫଟ। ଉଠେଇଲୁ କ୍ୟାମେରା ଗୋଟେ ନେଇ ଯାଇଥିଲୁ ଫଟୋ ଉଠେଇଲୁେ ସେ ଗୋଟେ ବୁଲିଲୁ ଯାହା ଭଲ ଜାଗା ଥିଲା ସବୁ ଥିଲା ମନ୍ଦିର ଫନ୍ଦିର ଥିଲା ସବୁ ବୁଲି। ଫଟୋ ଫଟ ଉଠେଇଲୁ । ଆମେ ଯାଇଥିଲୁ ନଅ ଜଣ ପା। ଯାଇଥିଲୁ ବୁଲିବାକୁ। ସାଙ୍ଗ ପିଲା। ସବୁ ନିଜେ ନିଜେ ଆଉ ବଡ।
ନଅ ଜଣ ଭଳିଆ ଯାଇଥିଲୁ। ବଢିଆ ଭାଇ ମେଞ୍ଚେ ପିଲା ଯାଇଥିବ ମାନେ ପୁରା ମେଞ୍ଚେ ଯାଇଥିବ ମାନେ ତ ମ ଜା ପୁରା ଆଲଗା ପ୍ରକାର ତମେ ଜାନଚ।
ହଁ ପା।
ଆଉ ପୁରା ବଢିଆ ଲାଗୁଥିବ ଆଉ।
ଯାଇଚି ମାନେ ତ ମଜା ଲାଗିବ କାହିଁକି ନା ବାଇକି ଧରି ଯାଇଚି ପୁଣି ସବ ବାଇକରେ ଦି ଜଣ ଦିଇ ଜଣ ଆଉ ଗୋଟାରେ ତିନି ଜଣ ଯାଇଚୁ ଆଉ।
ତାପରେ ତାପରେ ରଜରେ ଯଦି ନ ବୁଲୁ ତାହେଲେ ମଜା କଣ କି? ରଜ।
ହଁ ପା ରଜରେ ବୁଲିବୁ ଟିକେ ଭଲ ଜାଗା ଦେଖିବୁ ଲୋକଙ୍କୁ ଦେଖିଲୁ। ମନ୍ଦିର ଠାକୁର ଦର୍ଶନ କଲୁ ଏଇ ପାର୍କ ଫାର୍କ ଟିକେ ବୁଲିଲୁ ପାର୍କ ଯାଇଥିଲୁ ଆମେ ସେଇଠି ଆମର ଗୋଟେ ପାର୍କ ଟେ ଅଛି। ସେଠି ଯାଇଥିଲୁ ତା ଭିତରେ କଣ ହେଇଚି ନା। ପାର୍କ ଟା ଟିକେଲ କାଟିଲେ ନେଉଚ ହଁ ଭିତରକୁ ଯିବ ଜଣ ରେ ତିରିଶ ଟଙ୍କା। ଭିତରୁ ଯିବ ପୁରା ବଢିଆ ଗଛ ପତ୍ର ଅଛି ରୁମ ଫୁମ ତା ଭିତରେ ପ୍ରବଳ । ଛି ସେ ରୁମ ଫୁମ ଗୁଡା ସବୁ ଏସି ଲାଗିଚି ତା ଭିତରେ ଭିତରେ ମାନେ ଆଗେ ତମେ ପାର୍କ ଭିତକୁ ଏଣ୍ଟ୍ରି କରିବ ତିରିଶ ଟଙ୍କା ଦେଇକି। ତା ଭିତରେ ତମ ଧର ମ ହେଲା ରୁମ୍ ବୁକ୍ କଲ ସିଏ ଅଲଗା ପଇସା ସେ ତ ରୁମ କେହି ବୁକ୍ କରନ୍ତି ନା ଆମେ ଯାଇଚୁ ଏମିତି ବୁଲିବାକୁ ଗଲୁ ଧର ବା ଏଗାରଟା ବାରଟା। ଟାରେ ରେ ପହଞ୍ଚିଲୁ ସେଠି ବାରଟା ପାଖରେ। କାରେ ପହଞ୍ଚିକି ସେଠି ଆମେ ଭିତରକୁ ଗଲୁ ଦେଖିନୁ ସେଠି କଣ ନା ଗୋଟେ ବ ଡ ପୁରା ଅଛି ଗୋଟେ ପୋଖରୀ ଭଳିଆଟେ କରାହେଇଚି ତା ଭିତରେ ମାନେ ଚାରିପଟୁ କଂକ୍ରିଟ ହେଇଛି ତା ପୋଖରୀ ଉପରକୁ ପାଉଛ ପାଉଛ ହେଇ ଆସିଛି ଆଉ ଉପର ଚାରିପଟା ଗୋଟେ ସ୍କ୍ୱାର ଭଳିଆ ହେଇଛି ମାନେ ଚତୁଭୁର୍ ଭଳିଆ ହେଇକି ଗଛ ଲଗା ହେଇ ସବୁ ଆଉ ଗୋଟେ ସାଇଡ ପୁରା ପାର୍କ ଟା। ଆଉ ଭିତର ଟା ପୁରା ପାଣି ଜମେଇଇକି ରଖା ହେଇଚି ତା ଭିତରେ ବୋଟିଂ ର ସୁବିଧା ଅଛି। ତଥାପି ହେଇଛି ବସି ଆମର ପାଞ୍ଚ ଛଅ ଏକର ବିଲ ଯେତିକି ଲମ୍ବା ନୁହେଁ କି ଯେତିକି ମାନେ ଓସାର ଲମ୍ବା ଯେମିତି ଯାହା। ସେଇଭଳିଆ ପାଞ୍ଚ ଛଅ କରର ଯେମିତି ସେଇଭଳିଆ ହେଇଯିବ ପାର୍ ଆଉ ଗଲୁ ବୁଲି ନୁ ହଁ ସଏ ଆମପଟେ ଆମ ଟାଉନ ମାନେ ସିଏ ଦୂର ଏଇ ଚାଳିଶ ପଚାଶ କିଲୋମିଟର ଭିତରେ ହଉଚି ଆଉ। ମୁଁ ଯିବାକୁ ଘଣ୍ଟେ ଟାଇମ୍ ଲାଗିବ। ଟିକେ ସମୟ ବାହାଘର ଯିବାକୁ ପଡୁଚି ଆଉ ହଁ ବା।
ର୍କ ଟା ଅଛି ମାନେ ଭାଇ ବୋଟିଂ ଯାହା ହେନେ ଥିବ।
ଟିଙ୍ଗ ଟେ ଅଛି ତା ଭିତରେ ପୁଣି ସବୁ ପିଲା ବୁ ଚନ୍ତି ଝିଅ ପିଲା ପୁଅ ପିଲା ସମ ସ୍ତେ ବୁଲଚନ୍ତି ନା ଆଉ ଏ ଯୋଉ ଖରା ହଉଚି ଗୋଟିଏ କ ହବ ନା ଗଲୁ ଆ ଆମେ- ଆମେ ଗୋଟେ କ୍ୟାମେରା ନେଇଛ ଭଡାରେ ତା ପୁଣି ତାକୁ ଫଟ ଦିଦ ଉଠେଇବୁ କି କଣ କରିବମୁ ତାାର ସେ କ୍ୟାମେରା ବାଲା ଭୁଣି ସେଦିନ କହିଲା ଟିକେ ଶୀଘ୍ର ଫଟୋ ଉଠେଇକି ଆମକୁ ଆଣିକି କ୍ୟାମେରା ଟା ଦେଇଦବ ଆଉ ଭଡାରେ ଆଣିିବ ମାନ ସେ ତା କ୍ୟାମେରା ତା ଦବାକୁ ପଡିବ ତାକୁ ନେଇକି ଦେଲୁ ଫଟୋ ଉଠେଇବୁ କେମିତି ଆମେ ଶୀଘ୍ର ସେଇ ଚକରରେ ଆମେ ଆଉ ପାର୍କ ଟା ବୁଲିଲୁ ଫଟୋ ହାଲକା ଉଠେଇଛୁ ଆଉ ବୋଟିଂ କରି ହେଲାନି ତାପରେ ଯୋଉ ଉପରୁ ଯୋଉ ଖରା ହଉଥାଏ ସେଡୁ ଖାଇବା ଟା ବି ସେଠି ପାର୍କ ବାହାରେ କଣ ତ କିଛି ମିଳିଲାନହି ସେଦିନ ସଂକ୍ରାନ୍ତି ଥିଲା ମଝି ଦିନ ସଂକ୍ରାନ୍ତି ତ ଓଡିଆ ପିଲା ଆମେ ସବୁ ତ କେହି ଖାଇବାାନି ନା ଆଇଁଷ ଫାଇଁସ ଯାହା ନେ ଗୋଟେ ମାନୁଛନ୍ତି ସଂକ୍ରାନ୍ତିରେ ଆଇଁଷ ଆମେ ଖାଉନାହାନ୍ତି ନା ଆଉ ସଂକ୍ରାନ୍ତି ଟା ଯେହେତୁ ସବୁଆଡେ ଯୁଆଡେ ପଚାରିଲୁ ଖାଲି ଆଇଁଷ ଯୋଉ ହୋଟେଲ ଟା ସବୁ ହୋଟେଲ ରେ ଆଇଁସ କୋଉ ଗୋଟେ ହୋଟେଲ ରେ ସାଧା ବି ନାହିଁ ଆଉ କଣ କରିବା ଏଇ ଯୋଉ ସେଇ ପାଖକୁ ଗନୁ ପାର୍କ ଟା ଭିତରକୁ ବୁଲିବାକୁ ଯାଇଛୁ ଆଉ ଭୋକ ହେଲାଣି ଭୋକ ହେଲାଣି ତାପରେ ଉପରୁ ଖରା ଜୋର ଦଉଛି ଆଉ ପାର୍କ ଯେତିକି ଗଛ ଗଛ ଯୋଉ ଟିକେ ଟିକେ ଛାଇ ସେଇଠୁ ଠିଆ ହେକି କିଛି ଫଟୋ ଉଠେଇଲୁ ଆମର କ୍ୟାମେରା ନେଇଥିଲୁ। ଆଉ ବୋଟିଂ କରି ହେଲାାନି ଆଉ ବୋଟିଂ ଟା କାହିଁକି ନା ବୋଟିଂ ଟା ପାଣିରେ କୋଉ ଗଛ ଉଠିବ କି ପାଣି ସେଠି ବହୁତ ପାଣି ଅଛି କୋଡିଏ ଫୁଟ ତିରିଶ ଫୁଟ ରେ ପାଣି ଅଛି ତା ଭିତରେ ପୁଣି ଏତେବେଳେ ଚାରି ପାଞ୍ଚ ଏକର ଜାଗା ଆଉ ବୋଟିଂ ଟା ନେଇକି ଯିବୁ ମାନେ ଯାହାେଲେ ବି ଖରା ଟା ଉପରୁ ପଡିବ ଖରା କାଟିବ ବୋଟିଂ ଟା ବୁଲି ନେବ ଝଳ ନାଳ ହେଇଯିବୁ ନାାଇଁ। ଆଉ କୁଆଡେ ବୁଲି ହବ କି? ଏଇଭଳି ହେଲା ଆଉ ନହେଲାଇ ବୋଟିଂ କରିଥାନ୍ତୁ।
ତାର ଭାଇ ଖାଲି ଫଟୋ ଉଠେଇ ଖାଲି ଫଟୋ ଫଟ ଉଠେଇଲ। ଭିଡ ଭିଡ ଯଁ କିଛି ତ କରିଥିବ।
ହଁ ଏଇ ଫଟୋ ଭିଡିଓ ଏଇଭଳିଆ କିଛି ଉଠେଇଲୁ ଆଉ ଆ ପାର୍କ ଟା ପୁରା ଗୋଟେ ରାଉଣ୍ଡ ବି ମାରିପଲୁ କାହିଁକି ନା ଏ ଆମକୁ ଏତେ ଟାଇମ ର କମ ଅଭାବ ହେଲା। ଆଉ ଫଟୋ ଯାହା ହେଲେ ବି ଆଠ ନଅ ଜଣ ପିଲାମାନେେ ଜଣଙ୍କ ଦିଦିଟା ଦିଦିା ଫଟୋ ଉଠେଇବେ ନା ନାଇଁ କ୍ୟାମେରା ଟା ଆଣିଛୁ ମାନେ ଭଡାରେ ପଇସା ଫଟ ଦିଟା ଉଠେଇକି ଦେବେ ନା ନାଇଁ ଆଉ ଏଇ ଫଟୋ ଉଠେବାରେ ଟିକେ ଏମିତି ଡେରି ହେଇଗଲା ଆଉ ନେଇପାରିଲୁନି ଫଟୋ ସବୁ ଉଠେଇଲୁ ଆଉ ପାର୍କ ଟା କିଛି ତା ଏଞଜୟ କରିପାରିଲୁନୁ ବୁଲିକି ଦେ ଫାଙ୍କା ଟାଇ କେତେବେଳେ ଗୋଟେ ଯିବୁ ଭାବିଛୁ ଯେତେବେଳେ ସକାଳୁ ଜୀମୁ ସନ୍ଧ୍ୟା ବେଳେ ଫେରିିବୁ।
ହଉ ଦେଖିବା ତମେ ଯଦି କେବେ ଯିବ ଦେଖିଆ ମତେ କହିବ ଦେଖିଆ ମୁଁ ଯଦି ଫାଙ୍କା
ହଁ ହଁ ସାଙ୍ଗ ହେଇକି ଯିବା ଆଉ, ଚାରି ପାଞ୍ଚ ଜଣ ଆମେ ଯିବା ବେଶୀ ପିଲା ଯିବାନି। ଚାରି ପାଞ୍ଚ ଜଣ ଯିବା ଟିକେ, ଠାକୁର ଦର୍ଶନ କରିବା ସେ ଟାଉନ ରେ ଗୋଟେ ମନ୍ଦିର ଅଛି ଆମର ଠାକୁର ଦର୍ଶନ କରିବା ତାରେ ପାଖରେ ଗୋଟେ ପାର୍କ ଅଛି ପାର୍କ ରେ ଟିକେ ବୁଲିବା ଫଟୋ ଯଦକି ଉଠେଇବା କଥା ଉଠେଇବା ଆଉ କିନ୍ତୁ ବୋଟିଂ ଫୋଟିଂ କରିବି ସବୁ ଆସ ଜିଆ ଆଉ ଦେଖିଆ ଏଇଯଉ ଆମର ବର୍ଷା ଦିନ ହେଇଯାଉଛି। ଯିବା ଆଉ ଟିକେ ଥଣ୍ଡା ପାଗ ପଡିଯାଉ ଟିକେ ବର୍ଷା ସରି ଆସ ଟିକେ ଶୀତ ଆରମ୍ଭ ହେଇ ଆସୁଥିବ ସେତେବେଳେ ସେଇ ଟାଇମରେ ଯିବା ଆଉ ଆଉ ତିନି ଚାରି ମାସ ଯାଉ। ତାପରେ ରଜ ଟା ମାନେ
ସେ ରଜ ଟିକେ ଭଲେ ବୁଲି ପାରିଲିନି କାମ ପଡିଗଲା ତାପରେ ମୁଁ କହିଲି କାମ ଟା ଆଗେ କରିି ଯିଏ କାମ ଟା ନ ସାରିନେ କାମ ଟା ସବୁ ଦିନ ପାଇଁ ରହିଯିବ। ରଜ ରେ କଣ ଆଜି କାଲି ରଜରେ ମୁଁ ବୁଲିବି। ନହନେ ବୁଲିବାର ଗୋଟେ ସ ସିଏ ମିଳିବ କାମ ଟା ହେଇ ପୁରା ସି ସେଇ ଦିନ ମୋର ତ ଅର୍ଜେଣ୍ଟ ଥିଲା ସି
ହଁ ବା କାମଟା ହେଲା କ-ମେନ୍ କଥା, ଆଉ ରଜଟା ତ ବି ହଉଚି ସେଟା ବି ଆସିବନି କିନ୍ତୁ କାମଟା ର ସବୁଟା ଲିମିଟି ଅଛି, କୋଉ କାମଟା ହେଇ
ରଜର ସିନା ମୁଁ ଏଣେ ସେଣେ ବୁଲି ଏ ବୁଲି ପାଇଲି ନାହିଁ, କିନ୍ତୁ ମନ ଏଇନା ଗୋଟେ ସେଇ ଟାଇମ୍ ହେଲେ କଣ ସେଇ ଜାଗାକୁ ମୁଁ ବୁଲିବା ପାଇଁ ଯାଇପାରିବି। ଆଉ କାମଟା କାମଟା ସେଇଦିନ ହିଁ ମୋର ଅରଜେଣ୍ଟ ଥିଲା। ସେଇଦିନ ନ କରିଥିନି ନାହିଁ, ଯାଇଥାନ୍ତା ଲସ୍ ହେଇଥାନ୍ତା କାମଟା, ସେଇଥିପାଇଁ ମୁଁ କହନି ଆଉ କେଇଟି ଯିବା ଆଉ ବୁଲିଲେ ପଛେ ମୁଁ କାମ ଟା କରମି ଆଉ। ଆଉ କିଏ ଆମ କାମ ଟା ଆମ କରିଦେବେକି।
ନା କହିହବନି ନା କାହିଁକି ନା ଏଇ ଯୋଉ ତାପରେ ସବୁ କାମରେ ଗୋଟେ ଟାଇମ ଇଏ ଅଛି ନା ଇମ୍ପୋଟାଣ୍ଟ କାମଟା ଯେତେ ରଜ ଥାଉ ଅଷ୍ଟମୀ ଥାଉ ଯାହା ବି ଥାଉ ଯେତେ ବଡ ବଡ ଥାଉ ନା କାହିଁକି ଯୋଉଟା ଇମ୍ପୋଟାଣ୍ଟ କାମଟା ମାନେ ଆଗେ କରିବାକୁ ପଡିବ। ନହେଲେ ତ କାମ ତ ସେମତି ସବୁଦିନ ଅଛି ନା ଯୋଉ ଆଉ ଇମ୍ପୋଟାଣ୍ଟ ନଥିଲେ କାମଟା କାଇଁ କରିବକି କହୁନ। ଆ ଇମ୍ପୋଟାଣ୍ଟ କାମ ଟା ଥିଲା ମାନେ ତ ଯାହା ହେଲେ ବା ଦେ କରିବୁ ନା ଆଉ କାମଟା କଲା ମାନେ ବହୁତ ଅର୍ଜେଣ୍ଟ କାମ ରହିଯାଉଚି ଲୋକଙ୍କର କେହି ବୁଲି ପାରୁନାହାନ୍ତି, ଆମେ କଣ ଏଇ ଫାଙ୍କା ଅଛୁ ଏଇନା ଘର ପାଖରେ ସାଙ୍ଗ ପିଲା ବି ମିଳିଗଲେ ବୁଲିବାକୁ ମନଟା ଖୁସି ହେଇଗଲା, ଆଉ କାହାର ସାଙ୍ଗ ପିଲା ଟିକେ କମ କାହାର କାମ ଅଛି କି କୁଆଡେ ସାଙ୍ଗ ପିଲା ପଳେଇଚନ୍ତି ବାହାରେ ଅଛନ୍ତି।କିଏ ଜଣେ ଜଣେ ଘରକୁ ଆସିନାହାନ୍ତି, ଏଇଭଳିଆ ହେଇଚି ଆଉ, ବହୁତ ପିଲା ଏ ବୁଲି ନାହାନ୍ତି, ଆରେ ବର୍ଷା କାଳ କରିଦେଲା।ବର୍ଷା ହେଲା ମାନେ ତ କେହି ବୁଲି ପାରିବେନି ନା।
ଯେତିକି ଭାଇ ବୁଲଚେ ତୋମେ କହିଲ ଭଳିଆ ବହୁତ ବୁଲିଲୁ, ମୁଁ ତ ଏଇ ପାଇଁ କହୁଥିଲି ଯୋଉ ବୁଲି ପାରିଲି ନା, ତୌମେ ଯେତିକି ବୁଲଚ ବହୁତ ଆଉ ଢେର ବୁଲିଛ।
ହଁ ବା ସେଇ ତ କଥା ଆଉ କିଏ ବୁଲି ପାରୁଚି କିଏ ବୁଲି ପାରୁନି।
ସେ ଗୋଟେ ମେ
ହଁ ଫାଙ୍କା ଟାଇମ୍ ହେଲେ ଆମେ କୁଆଡେ ଗୋଟେ ବୁଲାବୁଲି କରିବା ଆଉ।
ବୁଲାବୁଲି ଆଉ ସବୁଦିନ ପାଇଁ ରହିବ କିନ୍ତୁ କାମ ଟିକେ ଅର୍ଜେଣ୍ଟ ପଡିଗଲା ତ ସେଇଥିପାଇଁ ମୁଁ ଟିକେ କରିପାରିଲିନି ଆଉ। ଏ ମୁଁ ବୁଲିମି ତ ଆଜି ନହେଲେ କାଲି ବୁଲିମି ଆଉ, ହଉ ତାନେ ଭାଇ ଠିକ ଅଛି ହଉ।